ହ କଣ କରୁଚ?
ଏଇ ରୋଷେଇ କରୁଥିଲି ରୁଟି କରୁଥିଲି। କାମ ସରିଲା ହଁ ତମେ କଣ କରୁଚ? ତମେ କଣ କରୁଚ?
କଣ ହେଲା?
ତମେ କଣ କରୁଚ?
ଆ ମୁଁ ବି ଏଇ ଖାଉଥିଲି। ଏ ଖାଇକି ଉଠିଲେ ଏବେ। ହଁ ଆମେ ଶୀଘ୍ର ଖାଇଦଉଛୁ ସନ୍ଧ୍ୟାରେ ଖାଇଦଉଛି ଆଉ। ହଁ ତାପରେ ସବୁ ପଡି ପଡି କି ଉ ନା ନା ଶୋଉଚୁ ଯାକେ ଦଶଟା ଗ୍ୟାରଟା।
ଓ ହୋ।
ଆ ତାପରେ ଆହୁରି ବହୁତ କାମ ରହୁଛି ନା। କାମ ସରିକି ସେ ତାପରେ କହ ପଡ଼ାପୁଡି କରୁଛନ୍ତି। ତାପରେ ହୁଁ। ହଁ ହଁ। ସମସ୍ତେ ଖାଇସାରିଲେଣି। ବାପ ବି ନାହାନ୍ତି। ଶୀଘ୍ର ଖାଇଦଉଛନ୍ତି ବାପା ଥିଲେ ଟେନସନ ରହୁଛି। ଏବେ କିଛି ଟେନସନ ନାଇଁ ଆଉ ହୁଁ।
କରିକି ଖାଇଦେଲ ନା
ହଁ ପକୋଡା କରିଥିଲେ ସେଇଟା ଖାଇ ଦେଇଛନ୍ତି ଆଉ କେଇ ଖାଇବେନି।
କଣ କଣ?
ସେ ପକୋଡା କରିଥିଲି। ସେଇଟା ଖାଇଦେଇଛନ୍ତି। ଆଉ ରୁଟି ଫୁଟି ଖାଇବେନି।
ଆଚ୍ଛା ଆଚ୍ଛା ମୁଁ ପଚାରୁଚି କୋଶ୍ଚିନ୍?
ହଁ କୁଅ?
ଭାରତର ଜାତୀୟ ପିତା କିଏ?
କଣ କଇଲେ ଟିକେ ଆହୁରି ଟିକେ ଜୋରେ କୁଅ?
ଭାରତର ଜାତୀୟ ପିତା କିଏ?
ହଁ ମହାତ୍ମା ଗାନ୍ଧୀ। ହୁଁ ରୁଅ ରୁଅ ମୁଁ ପଚାରୁଚି ଆଉ ଗୋଟେ ଅଛି ମୁଁ ପଚାରୁଚି ଏ ଯୋଉ ଫୁଲକୋବି ର ଉପକାରିତା?
ସେଟା କୋଉ ନମ୍ବର ଅଛି ନା ନା ମାନେ ଯୋଉ ସିରିଏଲ ବାଇ ସିରିଏଲ ସାରି ଦବା। ନା।
ନା ନା ସେଟା ଆଗର ଟା ଛାଡି ଦିଅ ତାପରେ ଯୋଉଟା ଦେଇଚି ସେଇଟା ଦେଖ।
ଓହୋ ଫୁଲକୋବି ର ଉପକାରିତା କଣ? ଆଚ୍ଛା। ଅ ଫୁଲକୋବିରେ ହଁ ଫୁଲକୋବି ରେ ଭି ଟାମିନ୍ ସି ଭିଟାମିନ୍ କେ ପୋଟାସ ଫ ଫଲେଟ ପୋଟାସିୟମ ଓ ତନ୍ତୁ ପ୍ରଚୁର ପରିମାଣରେ ଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଏ ହଜମକୁ ଅ ସୁଧାରେ ହାଡ କୁ ମଜବୁତ କରେ ଏବଂ ହୃଦୟକୁ ସୁସ୍ଥ ରଖିବାରେ ସାହାୟ ସହାୟକ ହୁଏ। ବନ୍ଧାକୋବିର ପୋଷକ ଗୁଣ ବନ୍ଧାକୋବିର ପୋଷକ ଗୁଣ
କଣ କହିଲେ?
ବନ୍ଧାକୋବିର ପୋଷକ ଗୁଣ
ହଁ ମୁଁ କହୁଛି ବନ୍ଧାକୋବି ର ଭିଟାମିନ୍ ସି ଭିଟାମିନ୍ କେ ତନ୍ତୁ ଓ ଆଣ୍ଟି ଅକ୍ସିଡେଣ୍ଟ୍ ରହିଛି ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଏ ହଜମକୁ ସହଜ କରେ ଏବଂ ଓଜନ ନିୟନ୍ତ୍ରଣ ସାହାଯ୍ୟ କରେ। ଭେଣ୍ଡିର ଉପକାରିତା କଣ କଣ କହିଲ ସାଙ୍ଗ
ଭେଣ୍ଡିରେ ତନ୍ତୁ ଭିଟାମିିନ ଏ ସି ଓ ଫଲିକ ଅମଳ ଥାଏ। ଏହା ହଜମକୁ ଭଲ ହଜମକୁ ଭଲ ରଖେ ରକ୍ତରେ ସର୍କରା ସନ୍ତୁଳିତ ରଖିବାରେ ସାହାଯ୍ୟ କରେ ଏବଂ ଆଖି ପାଇଁ ଉପକାରୀ। ତାପରେ କଲରାର ଔଷଧୀୟ ଗୁଣ।
ହଉ ମୁଁ କହୁଛି କଲରାରେ ଭିଟାମିନ ସି ଲୋହ ଓ ଆଣ୍ଟି ଅକ୍ସିଡେଣ୍ଟ୍ ରହିଛି। ଏହା ହଜମକୁ ସୁଧାରେ ରକ୍ତରେ ସର୍କରା ନିୟନ୍ତ୍ରଣ ରେ ସହାୟକ ହୋଇପାରେ ଏବଂ ରୋଗ ଗ ରୋଗ ପ୍ରତିରୋଧକ ଶକ୍ତି ବଢାଏ। ମୂଳାର ଉପକାରିତା।
ମୂଳାରେ ତନ୍ତୁ ଭିଟାମିନ ସି ଓ ପୋଟାସିୟମ ଥାଏ ଏହା ହଜମକୁ ସହଜ ଜଉ ଅ ସହଜ କରେ ଶରୀରର ସତେଜ ରଖେ ଏବଂ ଅଁ ଯକୃତ ସ୍ୱାସ୍ଥ୍ୟ ସମର୍ଥନ କରେ। ପିଆଜର ଗୁରୁତ୍ବ
ପିଆଜ ରେ ଭିଟାମିନ ସି ତନ୍ତୁ ଓ ବିଭିନ୍ନ ଉପକାରୀ ଉଦ୍ଭିଦ ତ ଅ ଯୌଗିକ ଥାଏ। ଏହା ଖାଦ୍ୟର ସ୍ଵାଦ ବଢାଇବା ସହିତ ହୃଦୟ ସ୍ୱାସ୍ଥ୍ୟ ଓ ହ ଜମ୍ ପାଇଁ ଉପକାରୀ
ରସୁଣର ଉପକାରିତା
ରସୁଣରେ ଆଲି ଆଲିସିନ ନାମକ ଉପାଦାନର ଥାଏ ଏହା ରୋଗ ପ୍ରତିରୋଧ ଶକ୍ତି ବଢାଇ ହୃଦୟ ସ୍ୱାସ୍ଥ୍ୟ ସମର୍ଥନ କରି ଓ ଖାଦ୍ୟର ସ୍ଵାଦ ବଢାଇବାରେ ସହାୟକ ହୁଏ ଅଦାର ଔଷଧ ଧିୟ ଗୁଣ
ହ ଅଦା ହଜମ କୁ ସହଜ କରେ। ବାନ୍ତି ବା ଅସୁସ୍ଥ ଲାଗିବାର ଅନୁଭୂତି କମାଇରେ କମାଇବାରେ ସହାୟକ ହୋଇପାରେ ଏବଂ ସଁ ସର୍ଦ୍ଦି ସମୟରେ ଆରାମ ଦେଇଥାଏ। ସଜନା ଛୁଇଁର ଉପକାରିତା।
ସଜନା ଛୁଇଁରେ କ୍ୟାଲସିୟମ୍ ଲୋହ ଭିଟାମିନ୍ ସି ଓ ତନ୍ତୁ ଥାଏ ଏହା ହାଡ଼ ମଜବୁତ କରେ। ରକ୍ତ ବୃଦ୍ଧିରେ ସହାୟ ହୁଏ ଏବଂ ହଜମକୁ ଭଲ ରଖେ। ସଜନ ସାଗର ଉପକାରିତା
ସଜନ ଶାଗରେ ଭିଟାମିନ ଏ ସି ଇ କ୍ୟାଲସିୟମ ଓ ଓ ଲୋହ ପ୍ରଚୁର ରହିଛି। ଏହା ଆଖି ହାଡ଼ ଓ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଉପକାରୀ। ଏସବୁ ଏଁ ଆ ମାନେ ଯେ ଜିନିଷ ଅଛି ଆଗେ ଲୋକ ସବୁ ଏଇସବୁ ହିଁ ଖାଉଥି ଲେ। ସେ କେତେ ସୁସ୍ଥ ରହୁଥିଲେ। ଏବେ ସବୁ ଏଇ ଯୋଉ ଫାଷ୍ଟ ଫୁଡ ଇଏ ସେ ସିପୁନା, ପକୋଡା ପକୋଡା, ଚମିିନ, ରୋଲ, ଏଇସବୁ ଖାଇ ଖାଇକି, ସବୁ ପୁରା ଦେଖ ଦେହ ଖରାପ ହଉଛି। ହଉଛି କି ନାଇଁ? ଏବେ ଯେମିତି ଆଗରେ ଖାଉ ଥିଲେ ଶାଗ ସବୁ ମାନେ ଅ ଯେତେ ସବୁ ସେ କେତେ ଲୋକ ଭଲ ରହୁଥିଲେ ସେଇଥିପାଇଁ ଏଇସବୁ ଖାଇବା ଦରକାର।
ହଁ ଏବେ ତ ପିଲାଙ୍କୁ ମଜା
ଧନିଆ ପତ୍ର ର ବ୍ୟବହାର କୁହନା।
ଧଣିଆ ପତ୍ର ତରକାରୀଠୁ ଡାଲି, ଉଁ ସାଲାଡ ଓ ଚଟଣିରେ ବ୍ୟବହାର କରାଯାଏ। ଏହା ଖାଦ୍ୟ ସ୍ୱାଦ ଓ ସୁଗନ୍ଧ ବଢ଼ାଏ। ପୁଦିିନାର ଉପକାରିତା।
ପୁଦିନା ହଜମକୁ ସହଜ କରେ। ମୁହଁକୁ ସତେଜ ରଖେ ଏବଂ ଗ୍ରୀଷ୍ମ ଋତୁରେ ଶରୀରକୁ ଆରାମ ଦେଇଥାଏ।
କଞ୍ଚାଲଙ୍କାର ପୋଷକ ଗୁଣ।
କଞ୍ଚା ଲଙ୍କାରେ ଭିଟାମିନ୍ ସି, ଭିଟାମିନ୍ ଏ ଓ ଆଣ୍ଟି ଅକ୍ସିଡେଣ୍ଟ ଥାଏ। ଏହା ଖାଦ୍ୟର ସ୍ୱାଦ ବଢାଇଥାଏ। ଶିମର ଉପକାରିତା।
ଶିମ୍ ରେ ତନ୍ତୁ ପ୍ରୋଟିନ୍, ଭିଟାମିନ୍ ସି ଓ ଲୌହ ଥାଏ। ଏହା ହଜମ ଓ ଶରୀର ବିକାଶରେ ସାହାଯ୍ୟ କରେ। ବିନ୍ସର ପୋଷକ ଗୁଣ।
ଆ ବିନ୍ସରେ ତନ୍ତୁ, ଭିଟାମନ୍ ଏ, ସି, ଓ ହଁ ପୋଲେଟ ରହିଛି। ଏହା ଶରୀରକୁ ପୋଷଣ ଦେଇଥାଏ ଏବଂ ହଜମ ପାଇଁ ଭଲ। ତାପରେ ମଟରର ଉପକାରିତା।
ମଟରରେ ପ୍ରୋଟିନ୍, ତନ୍ତୁ, ଭିଟାମନ୍ କେ ଓ ପୋଲେଟ୍ ଖାଏ ପୋଲେଟ୍ ଥାଏ। ଏହା ଶରୀରକୁ ଶକ୍ତି ଦେଇଥାଏ। ଲାଉର ଉପକାରିତା।
ଲାଉ ରେ ପାଣି ଅଧିକ ଥାଏ। ଏହା ଶରୀରକୁ ଥଣ୍ଡା ରଖେ। ହଜମକୁ ସୁଧାରେ ଏବଂ ହାଲୁକା ଖାଦ୍ୟ ଭାବରେ ଉପଯୁକ୍ତ। ପୋଟଡର ଉପକାରିତା।
ପୋଟଳରେ ତନ୍ତୁ, ଭିଟାମିନ ଓ ଖଣିଜ ଲବଣ ଥାଏ। ଏହା ହଜମ କୁ ଭଲ ରଖିବାରେ ସାହାଯ୍ୟ କରେ। ଝୁଡ଼ଙ୍ଗର ପୋଷକ ଗୁଣ।
ଝୁଡ଼ଙ୍ଗରେ ତନ୍ତୁ, ଭିଟାମିନ୍ ସି ଓ ପାଣି ଥାଏ। ଏହା ଶରୀରକୁ ସତେଜ ରଖେ ଏବଂ ହଜମ ପାଇଁ ଉପକାରୀ। ଓ ଓଲର ଉପକାରିତା।
କଣ କହିଲ?
ଓଲର୍ ଓଲର ଉପକାରିତା।
ଓଲରେ ତନ୍ତୁ, ପୋଟାସିୟମ ଓ ଶର୍କରା ଥାଏ। ଏହା ଶରୀରକୁ ଶକ୍ତି ଦେଇଥାଏ ଏବଂ ହଜମରେ ସାହାଯ୍ୟ କରେ। କନ୍ଦମୂଳ ଗୁରୁତ୍ୱ।
କନ୍ଦମୂଳ ଶରୀରକୁ ଶକ୍ତି ଦେଇଥାଏ ଏବଂ ବିଭିନ୍ନ ପୋଷ ତତ୍ତ୍ୱ ଯୋଗାଇ ଥାଏ। ପନିପରିବା ଚାଷ ପ୍ରକ୍ରିୟା।
ଭଲ ମାଟି ପ୍ରସ୍ତୁତ କରି ବିଭିନ୍ନ ବୁଣିବା ନିୟମିତ ପାଣି। ଦେବା ଋଣ ସଫା ରଖିବା ଏବଂ ଠିକ ସମୟରେ ଅମଳ କରିବା। ହେଉଛି ପନିପରିବା ଚାଷର ମୁଖ୍ୟ ପଦକ୍ଷେପ। ଜୈବିକ ଚାଷର ଲାଭ।
ଜୈବିକ ଚାଷରେ ରାସାୟନିକ ସାର ଓ କୀଟନାଶକ। ଅ ବ୍ୟବହାର କମ ଥାଏ। ଏହା ମାଟି ଉର୍ବରତା ରକ୍ଷା କରେ ଏବଂ। ପରିବେଶ ପାଇଁ ଉପକାରୀ। ପନିପରିବା ସଂରକ୍ଷଣ ଉପାୟ।
ପନିପରିବାକୁ ସଫା। ଥଣ୍ଡା ଓ ଶୁଖିଲା ସ୍ଥାନରେ ରଖିବା ଉଚିତ୍। କିଛି ପନିପରିବାକୁ ଫ୍ରିଜ ରେ ରଖିଲେ ସେଗୁଡିକ ଅଧିକ ସମୟ। ସତେଜ ରଖେ ରହେ ପନିପରିବା। ଧୋଇବାର ସଠିକ୍ ପଦ୍ଧତି।
ପନିପରିବାକୁ ବହୁ ଥର ସଫା ପାଣିରେ ଧୋଇବା ଉଚିତ। ଧୋଇବା ପରେ କାଟି କି। ମ କାଟିଲେ ପୋଷତତ୍ଵ କ୍ଷୟ କମ ହୁଏ। ରଙ୍ଗୀନ ପନିପରିବାର ଉପକାରିତା।